ଚୁପ୍
ଏଇ ଘରକୁ ଆସି ଶୋଇଥିଲି ଉଠିଲି ଆଉ।
ଆଉ ଖାଇ ପିଇ ସାରିଲୁ ନା ନାଇଁ?
ଖାଇବା ପିଆ ହେଇନି, ଖାଇବି ଆଉ ଟିକେ ପରେ ଆଉ। ଆଉ ଆଜି କୁଆଡେ ବୁଲିଲ?
ନା କୁଆଡେ ନାହିଁ ଯାଇଥିଲି ନଈ ଆଡେ ନଈରୁ ବୁଲିକି ଆସି ବିନ୍ଦୁସାଗର ଆଉ, ତୁ କୁଆଡେ ବୁଲିଥିଲୁ?
ନା ମୁଁ ତ ଯାଇନଥିଲି ସେଇ ତୋମେ ତ ଘରକୁ ଗଲ ମୋତେ ଛାଡିକି, ଶୋଇ ପଡିଥିଲି। ଶୋଇକି ଉଠିଲି ଗାଧେଇଲି, ଗାଧେଇଲା ପରେ ଟି ଖାଇଲି। ଖାଇଲା ପରେ ବର୍ଷା ହଉଥିଲା ଛାତକୁ ଟିକେ ଗଲି ଚାହା ପିଇଲି। ଚାହା ପିଇକି ତଳକୁ ଆଇଲି। ତା ସହିତ ଯ-ଯାଇଥିଲା କଲ୍ ଲଗେଇଲି ପୃଷ୍ଟି କୁ। ଯାଇଥିଲା ବିନ୍ଦୁସାଗର।
ଆଉ କଣ ତୋ ନନା କଥା କଣ ହେଲା?
ହଁ ଯାଇଛିଥିଲୁ ତ କଣ କହୁଥିଲେ?
କାହିଁ ଆମେ ବା ସେଇଠି ବସି ବସି ଆଇଲୁ କେହି ନଥିଲେ।
ହେ କହୁଥିଲେ କଣ ଆସିବେ ବୋଲି। କଣ ହେଇଛି ତାର? ଏ, ନା ବିନ୍ଦୁସାଗରରେ କଣ ଥିଲେ ତିନି ଜଣ ଅଖି ବି ନନା ହେରିକା।
କାଇଁ ଆମେ ତ ଦେଖିନୁ ଆମେ ତ ଯାଇଥିଲୁ।
ଆଉ ମୁଁ ସେଇ ଭାବୁଥିଲି ତୋମକୁ କହିଥାନ୍ତି ବୋଲି ସେମାନେ ସେଠି ଅଛନ୍ତି ବୋଲି। ପଳେଇ ଆଇଲେ ଘରକୁ, ଆଉ ଶୋଇ ପୋଇଲିି ତାପରେ ନିଦ ଲାଗିଲା। ଉଠି କଲ୍ ଲଗେଇଲାବେଳକୁ ଆଉ ଉଠି ପାଇଲିନି। ଆଉ କଇ କହିବାକୁ ଆଉ ମନେ ନଥିଲା।
ଆଉ କାଇଁ ଏତେ ଶୋଉଛୁ କଣ ପାଇଁ? ନିଦ ରାତିରେ ଶୋଉନୁ ନା କଣ? ଦି- ରା
ଏ ଯେ ବର୍ଷା ବର୍ଷା ହିତ ପାଗ ଦେଇନି ବୋଧେ ଲାଗିଯାଉଚି ସାଙ୍ଗେ ସାଙ୍ଗେ।
ହଉ ଏମିତି କଥା କି?
ହଁ। ଖାଇବା ପିଇବା ହେଇସାଇଲାଣି।
ନା ଖାଇନି ଆଉ ଟିକେ ପରେ ଯିବି ଖାଇବି ଆଉ।
ଘରକୁ କେତେବେଳେ ଆଇଲ?
ମୁଁ ଆଇଲିି ନଅଟା ବେଳକୁ ବା, ଆଉ ତୁ ତ କୁଆଡେ ଯାଉନୁ ବାହାରକୁ ଆଉ, ଏତେ କଥା କହ ତୁ ଆଉ ଘରକୁ କଣ ଆସିବୁ ବି।
ହଁ ସେଇଆ ଟିକେ ପାଗ ହେଇଥିଲା ଶୋଇବା କଥା ଆଉ ଟିକେ ଶୋଇପଡିଥିଲେ ଆଉ। ଆଉ ଏ ସାଇ କେତେଳେ ଘରକୁ ଗଲା?
ସାଇ ଘରୁ ଗଲା ବେଳକୁ ମୋତେ ଛାଡିକି ନଅଟା ଦଶ ପନ୍ଦର ଘରେ ପହଞ୍ଚିଥିବ ଆଉ।
ଛୋଟି କାହା ପାଖରେ ଅଛି।
କଣ କହିଲୁ?
ଛୋଟି କାହା ପାଖରେ ଅଛି ଯୋଉଟା ଆଜି ନେଇକି ଯାଇଥିଲେ।
ସେଇଟା ପା ସାଇ ପାଖରେ।
ଅ ହଁ।
ସାମାନ ସବୁ ସାଇ ପାଖରେ।
ଭାବୁଥିଲି ଏଇନା ଗୋଟେ ମୋରେ ଦରକାର ହେଇଥାନ୍ତା, ସାଇ ପାଖରେ ଅଛି ତ ସେଇ କଣ ଦେଇପାରିବ।
ହଁ, ତାକୁ ପଚାରିଲେ ହେଇଥାନ୍ତା।
ଯିବା ଟା ବି ଠିକ ହବନି, ସେଥିପାଇଁ ମୁଁ ଗଲିନି ଆଉ।
ଆସିଥିଲେ ବିନ୍ଦୁସାଗରଠି ଖାଇଥାନ୍ତୁ ଆଉ ଚକୋଲେଟ ଆଉ।
ତମେ ଖାଇଲ ଖାଇଲ?
ନାଁ ନାଁ ଆମେ ଖାଇଲୁନି ସାଇ ଏକା ଖାଲି ଖାଇଲା।
ହଁ
ପୃଷ୍ଟି ଖାଇନି?
ହଁ ପୃଷ୍ଟି ହିଁ ଖାଲି ଛଡେଇକି ଖାଇଲା, ମୁଁ ଖାଇଲିନି।
ହୁଁ ହୁଁ।
ହଉ ତୁ କାଲି ଆସେ ଆଉ, କାଲି ମିଶିକି ଖାଇବା ସବୁ ଆଉ।
ହଁ ହଁ କାଲି ମିଶିକି ଖାଇବା
ହଁ ତାପରେ ବାର୍ବି ୟୁନେସନ୍ ଯିଆ।
ହଁ। ହଁ ଭାଇ କଂପ୍ଲିଟ୍ ହେଲେ ମାଛ ମାଂସ ଯାହା। ଥିବ ଟିକେ ଖାଇକି ଆସିବା।
ହୁଁ ହୁଁ, ଆଉ କଣ ପଢିବୁ?
ଦେଖାଯାଉ ଚାଲିଛି ତ ପ୍ଲସ୍ ଥ୍ରି ଟା ସରିଲା, ଏହେ ପ୍ଲସ ଟୁ ଟା ସରିଲା। ପ୍ଲଥ୍ରୀଟା କରିବା କୋଉ କଲେଜ ଆସୁ? ଆଇଛି କଣ ସିଆଡେ କୁଆଡେ ତା ଆଡେ କଲେଜ ସେଗୁଡା ତ ଯିବାର ନାଇଁ। ଭଲ କଲେଜ୍ ଦେଖିକି ଗୋଟେ ପଳେଇବା ପ୍ରାଇଭେଟ ନହେଲେ ଆଉ।
ସ୍ଲାଇଡ ଅପ୍ କରିଚୁ ନା ନାଇଁ, ନା ସେମିତି
ତା। ସ୍ଲାଇଡ୍ ଅପ୍ କରିନି ଆଡମିସନ କଲେ ସ୍ଲାଇଡ୍ ଅପ୍ ହବନା ସେମିତି ବି ହେଇପାରେ?
ଆଡମିସନ କରିକି ସ୍ଲାଇଡ୍ ଅପ୍ କରିଦେଇଥାନ୍ତୁ ନା ସେକେଣ୍ଡ ସିଲେକସନ୍ ରେ ଯାହା ଆସିଥାନ୍ତା।
ଆଡମିଶନ ଟା କରିନି। ପୁଣି ଏଇନା ଆଡ଼ମିସନ କରିବି, ପୁଣି ସେକେଣ୍ଡ ସିଲେକ୍ସନ। ଆଡ଼ମିସନ କଲେ ଏଇନା ଆଠ ହଜାର ଟଙ୍କା। ପୁଣି ରିଟର୍ନ ହେବ କି ନାଇଁ ପଇସା?
ହଁ ରିଟନ୍ ହେଇଯିବ।
ସ୍ଲାଇଡ୍ ଅପ୍ କରିବି ପୁଣି ଆସିବନି ଜୁପିଟର ପଳେଇ ଆସିବ।
ଆରେ ଦେଖେ ପ୍ରାଇଭେଟ କଲେଜ ତୁ ଯଦି ପକେଇଥିବୁ ତାହେଲେ କିଛି ପ୍ରାଇଭେଟ କଲେଜ୍ ଯେବେ ଯିବୁ ସେବେ ଆଡମିସନ। ଆଉ ଯୋଉ ଗଭର୍ଣମେଣ୍ଟ କଲେଜରେ କଣ ତାଙ୍କର ସରିଗଲେ ସରିଗଲା। ତୁ ଆ ଆଡମିସନ୍ କରିକି ସ୍ଲାଇଡ ଅଫ୍ କରିଦେଇଥାନ୍ତୁ ନା, ତା ପରେ ଯାହା କଲେଜ
ମୋର ଗଭର୍ଣମେଣ୍ଟ କଲେଜ କିଛିଆସିନି ବା ମୋର ପ୍ରାଇଭେଟ୍ କଲେଜ ଆସିଛି ଫାଷ୍ଟ।
ହଉ ତାହେଲେ ଅପେକ୍ଷା କରେ ସେକେଣ୍ଡ ସିଲେକ୍ସନରେ ପ୍ରାଇଭେଟ କଲେଜ ଏ ଗମେଣ୍ଟ କଲେଜ୍ ଆସିଯିବ। ଆସିଲେ ସ୍ଲାଇଡଅପ୍ କରିଦବୁ, ନହେଲେ ନାଇଁ ବସିଥିବୁ ସେମିତି।
ସେକେଣ୍ଡ ସିଲେକ୍ସନ ଆସିବ ତ ମୁଁ ସ୍ଲାଇଡଅପ୍ କରିନି, ଏଇନେ ଦେଖେଇବ ତ?
ହଁ ଦେଖେଇବ ଦେଖେଇବ ଏଇ ଆଠ ତାରିଖ୍ ରେ ଆସିବ ସେକେଣ୍ଡ ସିଲେକ୍ସନ।
ମୁଁ ସେକେଣ୍ଡ ସିଲେକ୍ସନ୍ ଦେଖିଆ ଏକାମ୍ର କାମ୍ର ଆଇଲେ କାଇଁ ଯେ ଏଆମ୍ର ପଳେବା ଆଉ।
ତୋର କଣ ମହର୍ଷି ଆସିଲାନି?
କିଛି ଆସିଲାଣି ମହସି ଦେଖାଉନଥିଲା ତ ଫର୍ମ ପକେଇଲା ବେଳେ।
ଫର୍ମ ପକେଇଲା ବେଳେ ଦେଖୋଉ ନଥିଲା।
ନାଁ ବା।
ଦେଖେଇବା କଥା ନା ତୁ ଦେଖେ ଭଲ୍ ସେ ଦେଖିନଥିବୁ କ
ଏଡ଼ା ନା ନା ଓଭର୍ ସିକ୍ ରୁଲ୍ ଚାପଟର ଦି ତିନିଟା ଆଡ଼ ହେଇଛି ନା?
ହୁଁ।
ସେଥିପାଇଁ ଦେଖେଇଲାନି।
ହଁ ଦେଖେଇବ ତମର ତ ପ୍ଲ ପ୍ଳସ୍ ଟୁ ବି ମହର୍ଷି ଥିଲା ତ ପ୍ଲସ୍ ଥ୍ରୀ ବି ମହର୍ଷି ନେଇଯାଇଥାନ୍ତା।
ହୁଁ ଜାଣି ଛି ଯେ ହେଲାନି ତ କଣ କରିବି ମିଳିଲାନି ବିଜେପିରେ ପକେଇବି ବିଜେପି ରେ ଜାଣି ଚି ଆସିବନି ବିଜେପିରେ ପକେଇଲିନି।
ତାଲେ ବିଜେପି କଣ ଲାଷ୍ଟ୍ ଆଡୁକୁ ପକେଇଛୁ ନା ଫାଷ୍ଟ୍ ଆଡ଼କୁ ପକେ
କିଛି ପକେଇନି ବିଜେବିି।
ହଁ ଭଲ କରିଛୁ ସେମିତିରେ ବି ଆସିବନି କାହିଁ ପକେଇକି ଗୋଟେ ସ୍ଲଟ ଖାଲି
ହଁ। ଦେଖାଯାଉ ଆପରେ କୋଉ କଲେଜ୍ ଗୋଟେ ଆସୁ ଭଲ କଲେଜ ଗୋଟେ ଆସିଯାଆନ୍ତା। ମନକୁ ଗୋଟେ ଶାନ୍ତି ମିଳନ୍ତା।
ଏଁ। ଆଉ ତୋ ଭାଇ?
କଣ କହିଲୁ?
କୋଉ ଭାଇ?
ତୋ ଭାଇ ଅକି ବି।
କହିଛି ଆସିିକି କୁଆଡେ ଗୋଟେ ଯାଇଥିଲେ ସବୁ ଓଧା ଓଧା ହେଇକି ଆଇଛନ୍ତି ଘରକୁ।
ଆମପା ସେ ଆମ୍ପା ସେ ରଟ ଉଦା ବାହାରିକି
ନା।
ନା ବା। ଯ ଯାହା ଛାଡିଲା ଆମେ ଆସିଲୁ ଯେତିକି ବାଟ ପୁଣି କାଚିଲା ପୁଣି ଥାନା ଭିତରେ ରହିଲୁ ଅଧଘଣ୍ଟା। ପୁଣି ଆସେ ବାହାରିକି ଆଇଲୁ
ପୁଣି ବାହାରିକି ଆଇଲ
ତାପରେ ପୁଣି ବାହାରିଲୁ ଯେତେ ପୁଣି କାଚିଲା ଯେ ପୁଣି ଘରେ ଆସି ଓଦା ହେଇକି ପହଞ୍ଚିଲୁ। ତ ଥାନା ଭିତରେ ଥାଇ ଫୋନ କଲି ଆସିଲୁନି ତୁ।
ହଁ ଏଇନା ବର୍ତମାନ କୋଉଠି ଛାତ ଉପରେ?
ହଁ ବା ତୁ ଯେମିତି ମୁଢି ଖାଉ ତୁ ଛାତ ଉପରେ ମୁଁ ବି ଯେମିତି ଉପରେ ବଇଛି ଆଉ।
ରାତରେ ବର୍ଷ ଟା ଛାଡିଛିି ବୋଧେ।
ହଁ ବର୍ଷାଟା ଛାଡ଼ିଛି।
ପାଗ କେମିତି ଥଣ୍ଡା ପାଗ ଦେଇଛି?
ନା ଗରମ ଲାଗୁଛି। ତମର ସେଠି ସେଣ୍ଟ୍ରାଲ ଏସି ଲାଗିଛି ନା ତ ସେଇଥିପାଇଁ ତମକୁ ଥଣ୍ଡା ଲାଗୁଥବ
ଆଡେ ତ ନର୍ମାଲ ପାାଗରେ ଟିକେ ଟିକେ ଝିପ୍ ଝିପ୍ ବାଜୁଛି ଏତିିକେ ଚଳିବ ଆଉ କାଠେଇ ଯିବା କଥା ଟିକେ ଗୋଡରେ ଟିକେ ପାଣି ବାଜୁଛି ଆଉ କିଛି ନୁହଁ
ହଉ ତୁ ତ ଏଇନା ଉପରେ ବସି ଚୁ ମାନେ ତୋର ତ କାମ ଚାଲିବା କଥା ବତେ ଚାଲି ପାରୁନି ଆଉ ଦୁଃଖର କଥା ଏଇଟା ଆଉ ଭାରି ଆଉ
ହଁ ତମର ଏଇ ନା କୋଉ କଲେଜ ଟା ଇଚ୍ଛା ଅଛି ପଢିବାକୁ
ମୋର ମୋର ଆଉ କଲେଜ ଫଲେଜରେ ପାଠ ପଢ଼ିବାର ଇଛା ନାହିଁ
କଣ କରିବା ଆଗକୁ
କିଛି ନାହିଁ ପାଠ ଶାଠ ଛାଡି ଗାଁ ରେ ରହିବି
ହଁ ତଥାପି କଣ ପ୍ଲସ୍ ଥ୍ରୀ
ପ୍ଲସ୍ ଥ୍ରୀ ନାଇଁ ଏ ବର୍ଷଟା ଇଏ ନେବି ଇଏ କରିବି ବସିବି ଘରେ ଚୁପ୍ ହେଇକି କଣ କହିଲୁ
ରପ୍ କ ପାଇଁ ନଉଚ ବା ହ୍ୟାଲୋ
ଡ୍ରପ୍ ନେବି ଆଉ ହଁ ଆରେ ଡ୍ରପ୍ ନେବି ଏତେ କମ ମାର୍କ ଆଇଚି ଆଉ ଗୋଟେ କମ୍ପ୍ଲିମେଣ୍ଟାରୀ ଦେବି ଗୋଟେ ତିନିଟା ଖଣ୍ଡେ ଦିଇଟା ସବଜେକ୍ଟ ଦେବି କମ୍ପ୍ଲିମେଣ୍ଟାରୀ ଦେଲା ପରେ ସତୁରି ପରସେଣ୍ଟ ଆସିଯିବ ଫିଫ୍ଟି ଫୋର୍ ଏ ଫିଫ୍ଟି ନାଇନ୍ ଅଛି ନା ତ ସେଭେଣ୍ଟି ପରସେଣ୍ଟ ଭଳିଆ ହେଇଗଲେ ଗୋଟେ ଭଲ କଲେଜ ଆସିଯିବ ଆଉ କଣ
ହଁ ହଁ
ଆରେ ତୁ ଦେ ତୁ ଦେଲୁନି ରିଚେକିଂ
ନା ନା ରିଚି କିମତି ଲାଭ କଣ କିଛି ଲାଭ ନାହିଁ ଗଲିନି ଆଉ
କଁ ସହଜିଆ ସବୁ କୋଶ୍ଚିନ୍ ପଡିଥିଲା ପିଲା ଗାରେଇ ଦେଇଛନ୍ତି ଟେ ପି ଟାପି ଗାରେଇ ଦେଇଛନ୍ତି ତୁ କଣ କଇଆ କଥା କଣ ସାଇବା ନିଜେ କହିଲା ଯେ ପିଲା ଟିପାଟିପି ଏଇ ଗାରେଇ ଦେଇଛନ୍ତି
ମିଛ ମିଛ
ମିଛ ନା ବୋଧେ ସହଜଆ କୋଶ୍ଚିନ୍ ସବୁ ପଡିଥିଲା
ହଁ ହେଇଥିବ କିନ୍ତୁ ନା ଆଉ ଆମକୁ ଯାହା ଲାଗିଲା ଆମେ ତ ପଢିନଥିଲି ନା ତାହେଲେ ସବୁ ତ କଷ୍ଟ ଲାଗୁଥିଲା
ବହି ତ ପୁରା ନୂଆଁ ଆଉ
ହଁ
ବୋରିଙ୍ଗ ଲାଗିଲାଣି ଗପି ଗପି କଣ କରିବା କହିଲୁ ଆଉ
ଆଉ ଅଛି ଆଉ ଆଉ କିଛି ସମୟ କାଠେଇଗଲେ ଶେଷ ଆଉ ଗୋଟେ ପାର୍ଟ ଆରମ୍ଭ କରିବି ଆଉ ବେଶୀ ନାଇଁ ଚାରିଟା ଖଣ୍ଡେ ପାର୍ଟ ହେଇ ଗଲେ ଶେଷ
ଚାରିଟା ଖଣ୍ଡେ ହେଇଗଲେ ମୋର ହେଇଯିବ କେତେଟା ଦଶଟା ହେଇଯିବ
ହଁ
ମୋର ସବୁ ଆ ମୋର ସବୁ ଆଜି ଆକ୍ସେପ୍ଟ ହେଇଯାଇଛି ମୋର ପାଞ୍ଚଟା ଆଜି ଆକ୍ସେପ୍ଟ ହେଇଯାଇଛି ଗୋଟେରେ ଅଣତିରିଶି ଗୋଟେରେ ଉଣେଇଶି ଗୋଟେରେ ସତର ଏମିତି ସବୁ ଦେଖେଇଛି ହଁ ହୁଁ ଆରେ ସେ ଦେଖେଇଛି କମ୍ ଆସିଲା ବେଳକୁ ଆସିଯାଇଥିବ ନିହାତି ଦୁଇଶହ ଦୁଇଶହ ତିନିଶହ ଭଳିଆ ଆସିଯିବ।
ଆଛା ଏମିତି ଖାଏ ତାଲେ ପୃଷ୍ଟି ବିହନ ସେ କେତେ ଦେଖଉଥିଲା?
ତାଙ୍କର ବି ସେଏମିତି କମ୍ କମ୍ ଦେଖେଇବ। ପଛେ ଆସିଲା ବେଳକୁ ଆସିଥିବ ଠିକଠାକ୍।
ତଥାପି କେମିତି କେତେ କଣ ଦେଖେଇଥିଲା?
ମୋର ତ ଖ ଇଫେକ୍ଟିଭ ସ୍ପିଚ୍ ବୋହୁତ କମ୍ ଅଛି। ତିନି ଦୁଇ ଖଣ୍ଡେ ଅଛି। ତାର ସବୁ ତିନି ତିନି ରହିକି ରହୁଛି ବୋଲି ଟିକେ ଭଲ ଆସୁଛି।
ଏଇନା ମୋର ମୋର ମୁଁ କେମିତି ଦେଖିବି। କେମିତି ଏଇନା ତ ଆମର ବର୍ତ୍ତମାନ ସମୟ ଶେଷ ହବାକୁ ଆଇଲାଣି ଶେଷ ହେଇଗଲାଣି।
ହଁ ତୁ ନର୍ମାଲ କଲ୍ କର ମୁଁ ତୋତେ କହୁଛି।
ହଉ ସେଇଠି ମୁଁ ଶେଷ କରିବି। ପୁଣି ଆଉ ଆଉ ଗୋଟେ କଲ୍ ରେ କଥା ହବା ହଁ।
ହଉ କାଟିଲି।
ହଁ। ହାଲୋ।